ହ୍ୟାଲୋ ହ୍ୟାଲୋ। ହଁ ହାପି ରଜ।
ହାପି ରଜ।
ଆପଣ ନାଁ କଣ?
ମୋ ନାଁ ମିନତି
ମୋ ନାଁ ସ୍ୱାତୀ ଆପଣ କଣ କୋଉଠୁ କହୁଛନ୍ତି।
ମୁଁ ଯେଉଁ ଓଡ଼ିଶା ଜିଲ୍ଲା ଓଡ଼ିଶା ରାଜ୍ୟ ଗଞ୍ଜାମ ଡିଷ୍ଟ୍ରିକ୍ଟରୁ
ଓହୋ ପଛରୁ କିଛି ସାଉଣ୍ଡ ହବନି ଆଁ ସେମିତି କଥା ହେବେ
ଆଜ୍ଞା
ହଁ ଆଉ ଆପଣ ଯୋଉ ଏଇନା କଣ କରୁଛନ୍ତି।
ମାନେ ପାଠରେ କଣ କରୁଚି ନା କଣ ଏବେ।
ନାଇଁ ଏବେ ଏବେ କଣ କରୁଛନ୍ତି। କରୁଛନ୍ତି।
ମୁଁ ଅଛି ଏମିତିଆ।
କଣ କହିଲେ।
ଥିଲେ।
ଓହୋ ଆପଣ କଣ ପାଠ ପଢୁଛନ୍ତି।
ଆଜ୍ଞା।
କଣ ପଢୁଛନ୍ତି।
ଏ ମୋର ପ୍ଲସ୍ ଥ୍ରୀ ସେଟା ସରିଲା ତା ପାଇଁ ସରକାରୀ କଣ କାମ ପାଇଁ ଏତେ କରୁଛି।
ଓ ମାନେ ଆପ୍ଲାଏ କରୁଛନ୍ତି ଚାକିରି ପାଇଁ।
ଆଜ୍ଞା।
ସରକାରୀ ଚାକିରି ପାଇଁ।
ଆଜ୍ଞା
ଓହୋ ମାନେ ଆପଣ କଣ ଟି ଶିକ୍ଷୟିତ୍ରୀ ପାଇଁ ଇଚ୍ଛା କରୁଛନ୍ତି କି ନା ଆଉ କିଛି?
ସେ ଏବେ ତ ମୁଁ ଘରେ ଯୋଉ ପିଲାମାନେ ଆସନ୍ତି ତାଙ୍କୁ ପଢଉଛି ସେ ସେ ଯା କିଛି ନାହିଁ ଏ ଯୋଉ କଣ ଆରଆଇ କଣ ସେଇଟା ପାଇଁ ମୁଁ ଟିକେପ୍ରିପାର ହଉଛି ତ।
ଓ ହୋ ହଁ ହଁ। ଆଉ ଆପଣଙ୍କର ସେପଟେ ରଜ ପାଳନ ହୁଏ।
ଏତେ ବି ରଜ ସେତେ କରୁଥିବେ ଆମର ଏପଟେ କାହିଁ ସେତ କିଛି ନାହିଁ।
ହସ ଏପଟେ ରଜ ହୁଏନି ନାଇଁ।
ମାନେ ଯୋଉ ଗାଁ ଗହଳିଆରେ ପ ରଜ ଲୋକମାନୋନ ଏକାଠି ହେଇକି
ହୋଇୁଇଏନି?
ପିଠାପଣା ମାନେ ଘରେ ଏ ଟ ମାନେ ସବୁ ଯୋଉ ସାଙ୍ଗସାଥି ମିଶିକି ଯୋଉ କରୁଛନ୍ତି ସେମିତି ହଉନି। ଖାଲି ରଜରେ ନୂଆ ଡ୍ରେସ୍ ପିନ୍ଧିବ ସଜେଇ ହବ ସେତିକି ଖାଲି
ଓହୋ। ଆଛା ତମର ବି ନୂଆ ଡ୍ରେସ କିଜିି।
ଆଜ୍ଞା।
ଓ ହୋ। ଆଉ ଆଉ ଆଜି ଆଉ କଣ ସକାଳୁ ଖାଇଛନ୍ତି।
ସକାଳୁ ଭାତ ଖାଇକି ମୁଁ ଯିବି କାମକୁ ତ ଆସିଥିଲାଣି।
ମାନେ ଏଇ ଯୋଉ କାମ ଅଫିସ କାମ।
ଆଜ୍ଞା।
ହଁ ହ ଆଉ କିଛି କୁହନ୍ତୁ ଆଉ ଆ ମାନେ ଯୋଉ ଆପଣ ସେ ଜାଗାରେ ଯୋଉ ରଜ ତ କରହୁଛନ୍ତି କିଛି ହୁଏନି। କିନ୍ତୁ ତ
ଏତେ ପାଳନ କରିଦଉନି ଖାଲି ଏମତି ଡ୍ରେସ ପଣ୍ଟ ପିନ୍ଧି ହ ନୂଆ ଡ୍ରେସ ପଣ୍ଟ ଆଉ ଘରେ ପିଠା ପଣା ମାନେ ଯୋଉ ଗାଁ ଗହଳିରେ ଯେମିତି ପୁରା ଲୋକମାନେ ପୁରା ଏକାଠି ହେଇକରି ରଜ ସଜେଇକରି ସେପରି କିଛି ହଉନି ଖାଲି ଏମିତି ରଜ।
ହଁ ଆପଣ କଣ ଜାଣିଛନ୍ତି ରଜ କାହିଁକି ପାଳନ ହଉଛି ଏଇଟା ଜାଣିଛନ୍ତି?
ନାଇଁ ତ ସେ ବିଷୟରେ ରଜ ତିନି ଦିନ ଖାଲି ପାଳନ କରାହୋଉ ସେଇଟା ଜଣିଛି।
ହଁ ରଜଟା କାହିଁକି ହୁଏ ଓଡିଶାର ଏତେ ଏତେ ଓଡିଶାର ପ୍ରସିଦ୍ଧ ପର୍ବ ଏଇଟା ଗୋଟେ ଆପଣ ଜାଣିନାହାନ୍ତି କଣ ପାଇଁ ହୁଏ।
ରଜ ତାାଇ ପାଳନ ପରାଛି ନେଇଟା
ହଁ ମୁଁ କିନ୍ତୁ ଜାଣିଛି ଆକ୍ଚୁଆଲି ରଜ ହଉଛି ଆମେ ଯୋଉ କହୁ ରଜ ସଂକ୍ରାନ୍ତି ଆମେ କହୁ ଏଇଟା ଆମେ ଭୂମି ପୂଜନ କରାଯାଏ। ଆ ମାନେ ଆମ ଓଡ଼ିଶାର ମାନେ ଆମ ଭୂମି ଯିଏ ଆମେ ମାଟିକୁ ଆମେ ମା ବୋଲି ଭାବୁ ଯେମିତି ଆମେ ଆପଣ ମାନେ ସବୁ ଝିଅ ଆମେ ବି ମୋର ବି ବାହାଘର ହେଇ ସାରିଲାଣି ଆଉ ଝିଅ ମାନେ ପ୍ରଥମ ମାନେ ବଡ ହୁଅନ୍ତି ରଜବତୀ ହୁଅନ୍ତିନି କି? ହେଲା ପରେ ତାପରେ ତାଙ୍କ ନୂଆ ଡ୍ରେସ ପିନ୍ଧନ୍ତି ସାତ ଦିନ ଗଲେ ଆଉ ତାପରେ ତାଙ୍କ ପୂଜା ବି ହୁଏ ସେମିତି ମା ଆମର ଯୋଉ ସେଇ ସେ ତାଙ୍କୁ ହିଁ ମାନେ ଝିଅ ମାନଙ୍କୁ ହିଁ ଅ ଇଏ କରା ହେଇକି ପର୍ଯ୍ୟଟ ପାଳନ କରାହଉଛି। କାରଣ ଆମର ମାଟି ଓଡିଶାରେ ମାଟି ଉର୍ବର ଶକ୍ତି ତାର ବଢିଯାଏ ମାନେ ତାର ପ୍ରଡ଼କ୍ସନ କରିବାର ପାୱାର ବଢିଯାଏ। ମାନେ ଆପରେ ଫସଲ ଟା ଭଲ ହବ ବର୍ଷା ହବ ଫସଲ ଭଲ ହବ ଯେମିତି ଝିଅ ମାନଙ୍କର ଯେମିତି ଆମର ପ୍ରଥମ ରଜ ହେଲା ପରେ ରଜବତୀ ହେଲା ପରେ ତାଙ୍କର ଶକ୍ତି ଆସିଯାଏ ପିଲା ଜନ୍ମ କରିବାର ତାପରେ ବୟସ ହେଲେ ବାହାଘର ହୁଏ ନୁ କି?
ଆଜ୍ଞା
ଠିକ ସେ ଏମତି ମାଟି ମ ସେମିତି ମାଟି ବି ତ ମା ନା ମାଟି ବି ମା ତାଙ୍କ ଉପରେ ଏତେ ସବୁ ତାଙ୍କ ଉପରେ ସବୁ ସାର ଦିଆ ହୁଏ ଇଏ ଦିଆ ହୁଏ ରେଡି କରାଯାଏ ମାଟିକୁ ଗୋବର ଖତ ଦେଇକି ତାପରେ ହଳ ଚଲା ଯାଏ। ବଳଦଙ୍କୁ ଲଗେଇ ତା ମାଟିକୁ ପୁରା ମାନେ ଉର୍ବର କରାଯାଏ ଉର୍ବର କଲା ପରେ ଯାଇ ଗଛ ଲଗାଯାଏ ମାଟି ଉର୍ବର ହବା ପାଇଁ ରେଡି ହେଇଗଲା ମାନେ ମା ମାଙ୍କୁ ରଜବତୀ ହେଲେ ଆମେ ଯ ଜିନିଷ ରଜ ସେଥିପାଇଁଁ କହନ୍ତି କି ସେ ମାଙ୍କୁ ପୂଜା କରିବାକୁ ପୁରା କରାଯିବା ଚକରେ ଝିଅ ମାନଙ୍କୁ ବି ପ ସବ ମାନେ ସେବା କରାଯାଏ
ଓ ହଁ ଏଇଟା ମୁଁ ଜାଣିନଥିଲି।
ଝିଅ ମାନେ କି ମା ମାନେ କି ବି ଏଇ ତିନି ଦିନ କହନ୍ତି କିଛି କାମ କରିବନି ହସିବ ଖେଳିବ ଗୀତ ଗାଇବ କାରଣ ତମେ ସଂସାରକୁ ଛୁଆ ଜନ୍ମ କରିକି ଦଉଛ। ଏ ସଂସାର ଯଦି ବଢୁଛି କେବଳ ଝିଅ ମାନ ମା ମାନଙ୍କ ପାଇଁ ଝିଅ ମା ନଥିଲେ ସଂସାର ଏତେ ବଡ ହେଇ ଥାଆନ୍ତା କିି? ତ ସେଥିପାଇଁ ଏଟେ ମାତୃ ଜାତିକୁ ଗୋଟେ ସମ୍ମାନ ଦିଆଉଛି।
ହୁଁ ଆପଣ କଣ ଆପଣ? ଆପଣ କଣ ଚାକିରୀ କରୁଛନ୍ତି ଏବେ ନା କଣ?
ଚାକିରି ହଁ ମୁଁ ବି କରୁଛି। ମୁଁ କରୁଛି ମାନେ ମୁଁ ଫରେ ମୁଁ ବି ଅଫିସ ଯାଏ ଆଜି ବି ଯିବି ଏଗାରଟା ବେଳେ ଯିବି। ମୁଁ ଗୋଟେ ଇନ୍ସୁରାନ୍ସ ଅଫିସରେ ଅଛି ଆଡ଼େ
ଓ ହୋ ଇନ୍ଶୁରଂସ୍ ଏଥିରେ ମ୍ୟାମ୍ ଆଉ କଣ ମାନେ ପ୍ଲସ୍ ଥ୍ରି ସରିଲା ପରେ ଆଉ କଣ ଲାଇନରେ ଯିବା ଆଉ କଣ ଆପଣ ଜାଣିଛନ୍ତି କି ମ୍ୟାମ୍?
ଆପଣ ପ୍ଲସ୍ ଥ୍ରୀରେ କଣ ପଢିଛନ୍ତି ଆର୍ଟସ ପଢିଛନ୍ତି।
ନାଇ ମ୍ୟାମ୍ ସାଇନ୍ସ ରେ ମୋର ଜିଓଲୋଜି ଅନର୍ସ ଥିଲା ତାପରେ କଣ ଜଏନ୍ କଣ ମୁଁ ବୁଝିପାରନି ତ। ଟିକେ କହିପାରିବେ କି?
ଆପଣଙ୍କ ଘରେ ଆପଣ ବାପା କଣ କରନ୍ତି?
ଆମର ତ ଦୋକାନ ମାନ ଦୋକାନ ଅଛି ବିଜନେସେମ୍ୟନ୍ ଅଛନ୍ତି।
ଓହୋ ହୋ ତ ତମ ଘର କେମିତିଆ ମାନେ ତମେ ସବୁଠୁ ଭଲ ମୁଁ ମତେ ଭାବୁଛି ସେ ଟିଚରସିପ୍ ଟା ଭଲ।
ଓ ହୋ
ହ୍ୟାଲୋ
ଆଜ୍ଞା ମ୍ୟାମ୍।
ହ୍ୟାଲୋ
କହୁ ନାହାନ୍ତି ମ୍ୟାମ୍?
ଇଏ ଏଇଟା କେତେ ସମୟ ହେଇଗଲାଣି କେହି ଜାଣି ନା ନା ଦଶ ମିନିଟ ହେଇନି ହ୍ୟାଲୋ
ଆଜ୍ଞା ହଁ
ହଁ ମୁଁ କହିଲି ଆଉ ଏବେ ବ୍ୟାଙ୍କିଙ୍ଗରେ ଜବ ଦେଇପାରିବ।
ବ୍ୟାଙ୍କିଙ୍ଗ ରେ ତ ବେଶ ଟିକେ ହାର୍ଡ ଅଛି ମାନେ ସେ ଗଣିତ ତ ମୋ ଦ୍ଵାରା ହଉନି ସେତେ ବି
ହଁ। ନଲେ ତେ ବୟଡ଼ ବି ଏଡ୍ କରିପାରିବ ଶିକ୍ଷୟତ୍ରୀ ପାଇଁ।
ସିଟି ବିଡ଼ି ହଁ। ସେଇଟାବେ ଟ୍ରାକ୍ କଲେ ହବ।
ସେଇଟା ଟିକେ ସୁବିଧା ନା କରିବା ପାଇଁ।
ଓ ହୋ।
ଅନଲାଇନ ପଢିବ ପଢିବ ପଢିକି ଫର୍ମ ଫିଲ୍ଅପ୍ କରିବ ସେଇଟା ବହୁତ ଭଲ କାରଣ ତମେ ଛୁଆମାନାନଙ୍କୁ ଘରେ ପଢଉଛ। ଅଭ୍ୟାସ ବି ଅଛି। ହଁ ନେଇପାରିବ ଟ୍ରେନିଂ ନେଇପାରିବ
ଓହୋ।
ମୁଁ ବି ନେଇଛି ବି ଏଡ କରିଛି ଏମଟି ଟି କରିଛି
ଓହୋ ବିଡି ଆପଣ କରୁଛନ୍ତି କି।
ହଁ ମୁଁ ଏମିତି ଟ ଏବେ କରୁଛି। ତାପରେ ବି ମୁଁ ଟିଚରସିପ ପାଇଁ ଜଏନ୍ କରିବି।
ଓହୋ ସେଟା ମୁଁ ଜାଣିପାରୁନି କଣ କରିବି କଣ ନାଇଁ ପ୍ଲସ ଥ୍ରୀ ଟା ସରିଲା ତ ଏବେ ଗୋଟେ ର ବ୍ୟାଗ କରୁଛି ଏକ କାମ କରୁଛି ବାକି ପାଠରେ ସେତେ
ନା ଆପଣଙ୍କ ଯୋଉ ଯୋଉଠି ରହୁଛନ୍ତି ସେଠୁ କେତେ ଦୂର ସେଟା କଣ ସେଟ ସେଟା କଣ ସହର ଭଳିଆ।
ଆଜ୍ଞା ମ୍ୟାମ୍।
ଆଉ ଯଦି ସହର ଭଳିଆ ସେଠି ବୁଝୁନାହାନ୍ତି କିଏ ଅଛନ୍ତି ସେଠି ଭଲ ଭଲ ସ୍କୁଲା ଯଦି ଭୁବନେଶ୍ଵର ଭଳିଆ ବଡ ସହର ଦେଖୁନାହାନ୍ତି କୋଉ ସ୍କୁଲରେ ଟ୍ରେନିଂ ଦିଆ ହଉଛି।
ଭୁ ଭୁବନେଶ୍ୱର ଭଆ ନାହିଁ ମ୍ୟାମ। ମାନେ ଏମତି ଗୋଟେ ସିଟିଟା ଏଇଟା ଗୋଟେ ମାନେ ଟିକେ ଛୋଟ ରହିବା କେ ଟାଉନ ଯୋଉ କହୁଛନ୍ତି ସେ ଟାଇପର ରହିବ।
ହଁ ହଁ।
ମାନେ ଏତେ ବି ଗାଉଁଳି ନାଇଁ ବା କି ଭୁବନେଶ୍ୱର ବ ସିଟି ଇ ତ ନାହିଁ
ଆଚ୍ଛା ଆଚ୍ଛା। ଆଉ ଇଏ ଆପଣଙ୍କର ସେଠି ତାହଲେ ବୁଝନ୍ତୁ କେମିତି ଆନ୍ଧ୍ରା ଆନ୍ଧ୍ରରେ ବି ଏଡ କର ଆନ୍ଧ୍ର କର। ହ
ଆପଣଉ ରଜ ପାଳନ କରୁନାହାନ୍ତି କି?
ହଁ କରୁଛି?
ଆପଣଙ୍କ ସରେ ସବୁ ଅଛି ଏମିତି ଯୋଉ ଦଳି ଯୋଉ ଦଳି
ହଁ ହଁ ଆମ୍ବଆଡେ ଦୋଳି ସେ ସଜା ହୁଏ ତାପରେ ଆମେ ଏଠି ପିଠା ପଣା ପୋଡ ପିଠା କରୁ ଆଉ ଖିରି କରୁ ଆଁ ଘୁଗୁନି ଇଡିଲି ଏସବୁ ବନେଇ ଖାଉ ପାନ ମିଠା ପାନ ବନାହବ ଆଉ ମୋର ଗୋଟେ ଛୋଟ ଝିଅ ଅଛି ମୁଁ ତାର ଅଳତା ମେହେନ୍ଦୀ ଅଉ ହୁଁ। ଉଁ ଏସବୁ ତାର ମୁଣ୍ଡରେ ସବୁ ତାର କୁଙ୍କୁମ ଲଗେଇ ସବୁ ଝିଅ ମାନେ ମିଶିକି ଏଠି ଖେଳନ୍ତି। ହେଲାରେ। ଆଉ ଏଇଦିନ ଛପ ଚପଲ ବି ପିନ୍ଧିକି ରହିବ ସବୁବେଳେ।
ଚପଲ ପିନ୍ଧୁନାହାନ୍ତି।
ହଁ ଚପଲ ପିନ୍ଧିକି ରହିବ ଘରେ ଚପଲ ପିି ଚପଲ ବାହାରିିବନି ପାଦରୁ।
ନାଇଁ ନାଇଁ କଣ ଯୋଉ କଠଉ କଠୁ ନା କଣ ଯୋ ପାଟୁକା ନା କଣ।
ହଁ ହଁ ହଁ ଠିକ କହିଲ ସେଟା ତ ଏବେ ଆଉ ନାହିଁ ନା ଏ ପିନ୍ଧି ପାରିବେନି। ହଁ ହଁ ଆଉ ତ ତମେ କଣ ହଳଦି ଲଗେଇଛ।
ଆଜ୍ଞା ମୁ ଅଳତା ମେହେନ୍ଦୀ
ଅ ଏଇଟା ସବୁଠୁ ପ୍ରସିଦ୍ଧ ପର୍ବ ରଜଟା।
ହଁ ରଜ ବାକି ମୁଁ ଜାନୁ ତସେଇଟା କାଇଁ ପାଳନ କରାହଉଛି ଦଶହରା ଯାହା ସବୁ ଜାଣିଥିଲି। ବାକି ରଜ ପର୍ବ କାହିଁ ପାଳନ କରାଯାଏ ମୁଁ ଜାଣିନଥିଲି।
ହୁଁ ହୁଁ ଆଉ ତମର ସେଠି ଯୋଉ ଗାଁରେ ଏଁ ସେଠି ମାନେ ତମ ବାପାଙ୍କର ଦୋକାନ ମାନେ ଅ ନିଜର ଏମିତି କିଛି ଫସଲ ଜମି ଏମତି ନାହିଁ କି।
ନାନା।
ଆଚ୍ଛା ଆଚ୍ଛା ହ୍ୟାଲୋ। ହାଲୋ।
ହଁ ମାମ କହୁନାହାନ୍ତି।
ଆଉ କିଛି କୁହନ୍ତୁ ଆଉ ଆଜି ଆଜି ଖରାବେଳେ କଣ ରୋଷେଇ ସରିଗଲା ଏକାଥରେ ଆଉ ହବନି।
ଆଉ ଥରେ ଖରା ଅଳୁଗୁ ନା ଆମର ଗୋଟେ ଥର ଆ ଗା ଆଉ ଥରେ ରାତି କିି ରୋଷେଇ ହବ
ଓହୋ ମାନେ ଆଉ ଜଳଖିଆ କିଛି ଖାଆନ୍ତିନି ଏକାଥରେ ଭାତ ରୋଷେଇ।
ହଁ ଜଳଖିଆ ମାନେ ଏନ୍ତି କଣ କି ଶୁଖିଲା ଖାଲି।
ମାନେ ମୁଡି ଛଏ ଏନ୍ଥିି ଭଳିଆ।
ଆଜ୍ଞା।
ଓହୋ ଆଜି କଣ ହେଇଛି ଭାତ ଡାଲି ଆଉ କଣ।
ଆଉ ତରକାରୀ ଆଳୁ
ଆଳୁ ତରକାରୀ।
ଆଜ୍ଞା।
ଅହୋ ଆଉ ବଢିଆ ଆଉ।
ଏବେ ତ କ ଆଜ୍ଞା।
କଣ କହିଲ।
ନାଇଁ ଏବେ ତ ପରିବା ବି କଟା ଯାଏ ନାଇଁ ତ ସେମିତି ଏକା ଆଳୁ ଏତା କରିକି।
ଓହୋ ଆଚ୍ଛା ପରିବା କଟା ଯାଏନି ନାଇଁ।
ନା ଆପଣ କାଟୁଛନ୍ତି କି
ମୁଁ କାଟୁଛି ମାନେ ପରିବା କଟା ଯାଏନି
ଆମର ଇଆଡେ କାଟୁନାହାନ୍ତି ତିନି ଦିନ ଯାଏଁ ପରିବା କାଟିବାର ନାହିଁ ବୋଲି କହୁଛନ୍ତି ପୂଜା ବି କରିବାର ନାହିଁ ମନ୍ଦିରକୁ ଯିବାର ନାହିଁ
ହଁ ଠିକ କଥା ମନ୍ଦିରେ ଯିବାର ନାାଇଁ ହଁ ହୁଁ ନା ମୁଁ ତ ଗୁରୁ ଗ୍ରହଣ କରିୁଛି ନା ସେ ଗୋରୁଙ୍କୁ ପୂଜା କରିପାରିବି। ମୁଁ ଗୁରୁ ଗ୍ରହଣ କରିଛି ନା ମୁଁ ଗୁରୁଙ୍କୁ ପୂଜା କରିପାରିବି।
ଓହୋ ହୋ ସେମିତି ଅଛି। କେମ ଜାଣନ
ହଉ ତାହେଲେ ଆଉ ଯାଆନ୍ତୁ ଅଫିସ ଯିବେ ନାଇଁ
ହଉ ରହିଲି ଭାଇ ମୁଁ ଆଗ ବି ଆଉ କେବେ ଫୋନ କଲେ ଉଠେଇବ ନା